ଓହୋ।
ହଁ ବନ୍ଧୁ କୁହନ୍ତୁ ଆଉ କଣ ଆପଣ ଗାଁକୁ ପଳେଇଛନ୍ତି ବୋଲି ମନେ ପକାଉନାହାନ୍ତି ମୋ କଥା ନା।
ମୁଁ ତ ମନେ ପକାଉଛି ଆପଣ ତ ଏତେ ଦିନ ପରେ ମତେ କଲ୍ କରୁଛନ୍ତି ଆମ କାମ ବି କରୁନାହାନ୍ତି ତ ମୁଁ ଆପ ଆପଣଙ୍କୁ କଣ କହିବି।
ଆରେ ମୁଁ କଣ କରିବି ମୋର ଟିକେ ଆମର ଘରେ ଟିକେ ଆପଣଙ୍କ ଯେମିତି ମାନେ ଗାଁକୁ ଯାଇଛନ୍ତି ଆମର ସେମିତି ଗାଁ ରୁ କିଛିଟା ବନ୍ଧୁ ଆସଛନ୍ତି ମୋ ମାଉସୀ ମଉଷା ଆସିଛନ୍ତି। ତେଣୁ ମୁଁ ଟିକେ ଜୀବନରେ ମାନେ ଟିକେ ଅସ୍ତବ୍ୟସ୍ତ ରହିିଯାଇଥିଲି। ତେଣୁ ମୁଁ ଆପଣଙ୍କୁ ଟିକେ କଲ ଫଲ କରିପାରୁନଥିଲି। ମୋତେ କ୍ଷମା କରିବେ ଆଉ।
ସେଟା ତ ମୁଁ ଜାଣିପାରୁଛି ଆପଣ ଟିକେ ଧୀରେ ଧୀରେ କୁହନ୍ତୁ। ଏତେ ଜୋରରେ କହୁଛନ୍ତି ଯେ ମୁଁ କିଛି ବୁଝିପାରୁନାହିଁ।
ଓହୋ ଟିକେ ଜୋରରେ କହିଦେଲିକି ହୁଏତ ମୁଁ କିଛି ମାନେ ଟିକେ ଭାବ ବିହୋଳ ହେଇଗଲି ତ-ଏଇ ଖେଳ ଖେଳି କରେ ଟିକେ ସେଥିପାଇଁ ବୋଧେ ମୁଁ ଜୋରେ କହିଦେଇଥିବି ମୁଁ ଜାଣିପାରିଲି ନାହିଁ ଆଉ ମୋତେ କ୍ଷମା କରନ୍ତୁ।
ଠିକ୍ ଅଛି ଠିକ୍ ଅଛି ଆପଣ ମୋତେ କ୍ଷମା ମାଗିଲେ ମୁଁ ନିଜକୁ ଗର୍ବିତ ଅନୁଭବ କରୁଅଛି। ହଁ ଆପଣ କଣ କରୁଛନ୍ତି କୁହନ୍ତୁ?
ଗର୍ବିତ ଅନୁଭବ କରୁଛନ୍ତି ହେଲେ କଣ ପାଇଁ?
ନିଜ ପାଇଁ ନିଜ ଉପରେ।
ଆରେ ୱା ନିଜ ଉପରେ କିନ୍ତୁ ଗର୍ବ କରିବା ଠିକ ନୁହଁ।
ହଉ ଆପଣ ଛାଡନ୍ତୁ କୁହନ୍ତୁ କଣ କରୁଚନ୍ତି?
ମୁ ଏଇ ବସିକରି ଯାହା ନିତିଦିନିଆ କାମ କରେ ବସି କରୁଛି ଏବେ ସକାଳୁ ଉଠିଲି। ଏବେ ଟିକେ ବାପା ଆଜି ଆସିଛନ୍ତି। ଆଜି କେତେ ଦିନ ପରେ ତେଣୁ ମୁଁ ଆଜି ତାଙ୍କ ଫୋନରେ ଟିକେ ଆଜି ଖେଳ ଖେୁଳୁଥିଲି ଆଉ।
ହଁ ଭାଇ ତମେ ତ ଏତେ ଭଲ କାମ ସକାଳୁ ସକାଳୁ କରୁଛ। ଆଉ କଣ ଖାଇଲଣି ନା ନାହିଁ?
ହଁ ଖାଇଥିଲି ବୋଉ ଆମର କରିଥିଲେ ଆଉ କଣ କହିଲ ଆମର ଯୋଉ ଇଟିଲି କରିଥିଲେ। ଏବଂ ଘରେ କ୍ଷୀର ଥିଲା ତ ଇଟିଲି, କ୍ଷୀର, ଚିନି ପକେଇକରି ଖାଇଥିଲି। ଆଉ। ତା ସହିତ ଆଉ କିଛି ଖାଇନାହିଁ ଏତେ ଖାସ୍ କିଛି ଖାଇନାହିଁ ଏତେ ଭଲ ଲାଗିଲାନି ଖାଇବା। ହେଲେ ଚଳିବ କଣ କରିବା ଆମେ ତ ଆଉ କଣ କରିବା ଆଉ କଣ ନା ଖାଇବାକୁ ବା ଆମକୁ ମିଳିବ। ଏଇଥେରେ ଯାହା କାମ ଚଳେଇବାକୁ ପଡିବ ଆଉ କଣ।
ଠିକ୍ ଅଛି ଠିକ୍ ଅଛି ନିଶ୍ଚିନ୍ତ ଆପଣ କରନ୍ତୁ। ମୋ ବ୍ୟବସ୍ଥା ବି କିଛି ଦୁଇ ଦିନ ଭିତରେ କରନ୍ତୁ ମୁଁ ଟିକେ ଖୁସି ଅନୁଭବ କରିବି। ଯେହେତୁ ଆଗକୁ ପୂଜା ଆସୁଛି ତ ବର୍ଷା ଦିନ ତ ଆପଣ ବୁଝନ୍ତୁ।
ନିଶ୍ଚୟ ନିଶ୍ଚୟ ଆପଣ କଣ ଖାଇଛନ୍ତି କହୁନାହାନ୍ତି?
ମୁଁ ତ ନିଶ୍ଚିନ୍ତ ଭାବେ ଏବେ ଶୋଇକି ଉଠିଲି ଯେହେତୁ ଗ୍ରାମ ହୋଇଛି ମୁଁ ସକାଳୁ ଯାଇଥିଲି ଉଠିକି। ପୋଖରୀ କୂଳ ଆଡକୁ ଆସିକି ନିଦରେ ଶୋଇ ପଡିଥିଲି। ତାପରେ ଏବେ ଉଠିକି ଉପମା ଖାଇଥିଲି।
ଆରେ ବା ସକାଳୁ ସକାଳୁ ପୋଖରୀ କୁଳକୁ ଯିବାର ମଜା। ମୁଁ ତ କେବେ ଗାଁରେ କେବେ ଯାଇନାହିଁ। କିନ୍ତୁ ମତେ ବହୁତ ଇଚ୍ଛା ହେଲେ ମୁଁ କେବେ ଯାଇ ହି ପାରିନାହିଁ। ମୋ ଭାଗ୍ୟରେ ହିଁ ତାହା ସେ ଖୁସି ନାହିଁ କି କଣ ବୋଧେ।
ନାଇଁ ନାଇଁ ସେମିତି କଥା ନାଇଁ ସକାଳୁ ସକାଳୁ ବର୍ଷା ହେଉଥିଲା ତ ଆମେ ଓଦା ହେଇକି ପଳେଇଆସିଲୁ ଆପଣ ଛାଡ଼ନ୍ତୁ ସେ କଥା ଆପଣ ଆସନ୍ତୁ ଆମ ସାଙ୍ଗରେ ଆମେ ନେଇ ବୁଲେଇ ଦବୁ।
ଓହୋ ଆପଣ ଏପରି କଥା କହୁଛନ୍ତି ଛା ତେବେ ଛାଡ଼ନ୍ତୁ ଦେଖିବା। ଯେବେ ହବ ନିଶ୍ଚିନ୍ତ ରୂପରେ ମୁଁ ଯିବି ଆପଣଙ୍କୁ ମଧ୍ୟ ଜଣେଇବି ସେ ବିଷୟରେ।
ହଁ ହଁ ଜଣାନ୍ତୁ ଯେ କିନ୍ତୁ ଯେହେତୁ ଆପଣ ତ ଜାଣିଛନ୍ତି ଆଗକୁ ଆମର ଜନ୍ମଦିନଟି ଆସୁଛି। ଆଉ ଆମର ପୂଜା ପୂଜି ଯେହେତୁ ଆସୁଛି ତ ସେଥିପାଇଁ ଆମକୁ ସାହାଯ୍ୟ ଦରକାର ଆଉ ଆପଣ ଜାହା ଜାଣିଛନ୍ତି ଆମେ କେତେ ଭଲ ଭାବରେ ସବୁ ପୂଜା କ କରୁ ଆଉ ଜନ୍ମଦିନ ପାଳନ କରୁ ଆପଣ ତ ସାହାଯ୍ୟ କରିଥିଲେ ଆମେ ଟିକେ ଖୁସି ହୁଅନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ କିନ୍ତୁ ମୁଁ ଆପଣଙ୍କୁ ଏଠି ଗୋଟେ ପରାମର୍ଶ ଦବାକୁ ଚାହେଁ ଆପଣ ଯଦି କହିବେ। ଯଦି ଆପଣ ଆଜ୍ଞା ଦେବେ ତେବେ ମୁଁ ନିଶ୍ଚୟ ଆମ ପରାମର୍ଶ ଟିକୁ ଆପଣଙ୍କୁ ଜଣେଇବି।
ଯଦି ସେ ପରାମର୍ଶଟି ଭଲ ଥିବ ତେବେ ନିଶ୍ଚିନ୍ତ ଭାବେ ଶୁନାନ୍ତୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ସେ ପରାମର୍ଶଟି ବହୁତ ଭଲ ଅଟେ। ମୁଁ କଣ କହୁଥିଲି କି ଆପଣ ଯୋଉ ପୂଜା ପାଇଁ ଏବଂ ଜନ୍ମଦିନ ପାଇଁ ଯୋଉ ଅର୍ଥ ସଞ୍ଚୟ କରୁଛନ୍ତି ତାହା ଯଦି ଆପଣ କିଛି ଭଲ କାମରେ ଲଗାନ୍ତେ ତେବେ ମୁଁ ମାନେ ଟିକେ ବେଶୀ ଖୁସି ହୁଅନ୍ତି ଅର୍ଥାତ ମୋ କହିବା ଅର୍ଥ କଣ କହିଲେ ମୁଁ କହୁଛି କି ଆପଣ ଯୋଉ ପୂଜାରେ ବଉଛନ୍ତି କି ଆପଣ ପୂଜାରେ ମାନେ ମୂର୍ତ୍ତି ପାଇଁ ହେଇଗଲା। କି ସାଙ୍ଗମାନଙ୍କ ପାଇଁ ଯୋଉ ବାଜା ଖର୍ଚ୍ଚ ହେଇଗଲା କି ଖାଇବା ପିଇବା ଖର୍ଚ୍ଚ ହେଲା। ସେସବୁ ପଛରେ ଯଦି କିଛି ଆପଣ ନ ଖର୍ଚ୍ଚ କରି ଯଦି ଆପଣ କିଛି ମାନେ ଅନାଥ ଆଶ୍ରମ ଯାଇ କିମ୍ବା କିଛି ବୃଦ୍ଧାଶ୍ରମକୁ ଯାଇ ସେଠାରେ ଯଦି ଲୋକମାନଙ୍କୁ ମାନେ କିଛି ଅର୍ଥ ପ୍ରଦାନ କରନ୍ତେ କିିବା ତାକୁ ଖାଇବାକୁ ଖଣ୍ଡେ ଦିଅନ୍ତେ। ମତେ କଣ ଆପଣଙ୍କୁ ମଧ୍ୟ ଜନ୍ମଦିନର ଶୁଭେ୍ଛା ମିଳିଯାଆନ୍ତା। ଏବଂ ଆପଣଙ୍କର ଗଣେଶ ପୂଜା ମଧ୍ୟ ବହୁତ ସଫଳ ଭାବରେ ଅନୁଷ୍ଠିତ ମଧ୍ୟ ହୋଇପାରନ୍ତା। ବେକାରଟାରେ ଯଦି ଆପଣ କିଛି ଏ ସବୁ ଖର୍ଚ୍ଚ କରିବେ ତା ଲୋକ ଦେଖାଣିଆ ଭାବେ ରହିଯିବ।
ତା ବି ଠିକ କଥା କିନ୍ତୁ ପୂଜା ସମୟରେ ଆଉ କଣ କରିପାରିବା ଭଗବାନଙ୍କୁ ପୂଜା କରିବାକୁ ପଡ଼ିବ ତ ଆମେ ସେ ପୂଜା କରୁ ଆଉ। ପୂଜା ଭୋଗ ବାଣ୍ଟି ଦଉ ଆଉ ଅନ୍ୟଥା ଆମେ ଆଉ କଣ କରିପାରିବୁ।
କିନ୍ତୁ ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି କି ଆପଣ ସାଙ୍ଗମାନେ ତ ସେସବୁ କିଛି ବୁଝିବେ ନାହିଁ ସେ ଗୋଟେ ସେ କଣ କରିବେ କହିଲେ ମାନେ କଣ କରିବେ ଆମର ମାନେ ସେ ବାଜା ଆଉ ମଦ ମାଂସ ଏଇ ସବୁ କରି ଖାଇବବେ ଆପଣ ନିଶ୍ଚିନ୍ତ ବହୁତ ଭଲ ଭାବରେ ଜାଣିଛନ୍ତି ନା ନାଇଁ।
ନାଇଁ ନାଇଁ ସେମିତି ନୁହଁ ସେମିତି ନୁହଁ ପୂଜା ସମୟରେ ସେମିତି କିଛି ହୁଏ ନାହିଁ। ପୂଜା ପରଦିନ ଭୋଜି ଟିକେ ହୁଏ ପୂଜା ସମୟରେ ଯାହା ସବୁ ହୁଏ ସେଟା ଅନ୍ୟ ଅନ୍ୟ ପଇସା ସବୁ ପୂଜା ପଇସାରେ କିଛି ହୁଏନି ଆଉ ସେସବୁ ତ କରୁନାହାନ୍ତି ପିଲା। ସେସବୁ ପୂଜା ସରିବା ପରେ କରନ୍ତି।
ହଁ ଯେ କିନ୍ତୁ ପୂଜା ସରିଲା ପରେ ସେ ସବୁ ପଇସା କଣ ମାଗଣାରେ ମିଳେ କି ସେ ସବୁ ପଇସା ସେଇ ଖର୍ଚ୍ଚରେ ତ ଆସେ ନା।
ନାଇଁ ନାଇଁ ସେ ଖର୍ଚ୍ଚ ନୁହଁ ସେ ତାଙ୍କର ନିଜ ଖର୍ଚ୍ଚ ମାନେ ନିଜ ହାତରୁ ସେମାନେ ଯାହା କରିବା କଥା କରନ୍ତି ପୂଜାରେ ସେମାନଙ୍କ କିଛି ସମ୍ପର୍କ ନାହିଁ।
ହୋଇଥିବ ତେବେ ମୁଁ ତ ଏତେ ବିଷୟରେ କଥା ଜାଣିନହିଁ ଆପଣ କେତେ ଦୂର ସତ କହୁଛନ୍ତି କେତେ ଦୂର ମିଛ କହୁଛନ୍ତି ଯଦି ଆପଣଙ୍କ କଥା ସତ ତେବେ ତ ବହୁତ ଭଲ କଥା କିନ୍ତୁ ମୁଁ କହିବି କି ଆପଣ ଦୟାକରି ଏସବୁ ମାନେ ମାନେ ନକି କିଛି ଅଳ୍ପ ମାନେ ଅଳ୍ପ ହିଁ କରନ୍ତୁ କିନ୍ତୁ ବହୁତ ଭଲସେ କରନ୍ତୁ ଏବଂ ଲୋକ ପୋକାନଙ୍କୁ ଦୁ ସୁଖ ଶାନ୍ତିରେ ମାନେ ଖାଇବାକୁ ଗଣ୍ଡେଇ ଦିଅନ୍ତୁ ସେତିକି ହିଁ ଗଣେଶଙ୍କ ପାଇଁ ଆମ ଭଗବାନଙ୍କ ପାଇଁ ଆମ ନିଜ ହିନ୍ଦୁ ଧର୍ମର ମାନେ ବହୁତ ଭଲ ରହିବ ନାଁ ରହିବ ମଧ୍ୟ
ନିଶ୍ଚିନ୍ତ ନିଶ୍ଚିନ୍ତ ଆମେ ମଧ୍ୟେ ଚେଷ୍ଟା କରୁଛୁ ଆମେ ଆମ ଧର୍ମକୁ ପ୍ରଚାର ମଧ୍ୟ କରୁଛୁ ଆଉ କଣ କରିପାରିବ ଆ ଭଗବାନଙ୍କ ଭୋଗ ଭଜନ ମଧ୍ୟ ଲୋକମାନଙ୍କୁ ପ୍ରଦାନ କରୁଛ ଆଉ ଆମ ଲୋକମାନେ ଆସି ଦେଖୁଛନ୍ତି ମଧ୍ୟ ସେଇ ଯୋଉ ଅଛନ୍ତି ଅଞ୍ଚଳର ଅଧିବାସୀ ମାନେ ସେ ସବୁ ବର୍ଷା ଆସି ଦେଖନ୍ତି ପୂଜାକୁ ଏବଂ ତାଙ୍କ ଛାତ୍ର ଛାତ୍ରୀ ମାନଙ୍କୁ ଆଣନ୍ତି ଶିକ୍ଷକ ତାଙ୍କ ପିଲାମାନଙ୍କୁ ଆଣି ଦେଖାନ୍ତି ମଧ୍ୟ ଆପଣ ତ ଦେଖିଥିବେ
ନିଶ୍ଚୟ ନିଶ୍ଚୟ ସେ ସବୁ ଦେଖି ମତେ ବହୁତ ଭଲ ଲାଗେ କିନ୍ତୁ ମୁଁ ଆପଣଙ୍କୁ ଏଇ ପରାମର୍ଶ ଟି ଦେଲି ଆପଣଙ୍କୁ ଯାହା ଠିକ ଲାଗିବ ତେବେ ଆପଣ କରିବେ ସେଥିରେ ମୁଁ ବାଧ୍ୟ ତ କରିବି ନାହିଁ କେବେ
ତା ବି ଠିକ କଥା ତା ବି ଠିକ କଥା ଆଉ କଣ ବା କହିପାରିବି ଆଉ ଛାଡ଼ନ୍ତୁ ଛାଡ଼ନ୍ତୁ ସେଇପଟେ ଏକ ବନ୍ଧୁ ହ ମଧ୍ୟ ଯାଆନ୍ତେ ସେ ବିଷୟରେ କଥା ହେଲେ ହୁଅନ୍ତା ଯେ ଛାଡନ୍ତୁ ସେ ବନ୍ଧୁ ତ ନାହାନ୍ତି ଆଉ ବନ୍ଦ କରିପାରିବା
ସେ ବନ୍ଧୁ ନାହାନ୍ତି କାହିଁ କୁଆଡେ ଗଲେ କି
ସେ ବନ୍ଧୁ ଅଲଗା ଦୁନିଆକୁ ପଳେଇଲେ ଆପଣ ତ ବୁଝିପାରୁଥେ ଅଲଗା ଦୁନିଆ ମାନେ କହୁଛି କି ଅଲଗା ଦେଶ ସବୁ ପଳେଇି
ଓହୋ ଆପଣ କଣ ମନୋଜ ବାବୁଙ୍କ କଥା କହୁଛନ୍ତି ନା କଣ
ନାଇଁ ନାଇଁ ସିଏ ଏକ ମହିଳା ବନ୍ଧୁ ସେ ଛାଡ଼ନ୍ତୁ ଏପଟେ ଆମର ବିଜୁଳି ଯେହେତୁ ସରିଯାଇଛି ତ ଆମ ମୋବାଇଲର ଚାର୍ଜ ବି ମଧ୍ୟ ସରେ ସରି ଆସୁଛି ମୁଁ ଆଉ କଣ କରିପାରିବି ଗ୍ରାମରେ ଏତେ ସମସ୍ୟା ଲାଗି ରହିବ
ଓହୋ ଆପଣଙ୍କ ସେଟା ଲାଇନ୍ ନାହିଁ ବୋଧେ ବର୍ଷା ଦିନ ପାଇଁ
ହଁ ଲାଇନ ନାହିଁ କିନ୍ତୁ ଆପଣଙ୍କ ଆଉ ମୋ ବ୍ୟବସ୍ଥା ପାଇଁ ଯେତେ ଏତିକି ଅଛି ଯଥେଷ୍ଟ ଦିନ ସାରା ହେଇଗଲେ ଆମର କାମ ସରିଗଲେ ଭଲ ହୁଅନ୍ତା
ଓହୋ ତେବେ ତ ତାହା ବେଶ ଭଲ ହେଲା ଆଉ କଣ ବା ଆମର ମୁଁ ଭାବୁଥିଲି ମତେ ଡର ଲାଗୁଥିଲା କାଳେ କିଛି ସୁବିଧା ହବ କି କଣ କିନ୍ତୁ ସେ ସବୁ କିଛି ଅୁବିଧା ନାହିଁ ତାହା ଶୁଣି ମତେ ବହୁତ ଖୁସି ଲାଗିଲା
ନାଇଁ ସେସବୁ କିଛି ଅସୁବିଧା ନାହିଁ ଆଉ ଯେହେତୁ ଆପଣ ମତେ କଲ୍ କରିୁଛନ୍ତି ତ ଅପ ଆପଣ କୁହନ୍ତୁ ମୋ ଗ୍ରାମ ବିଷୟରେ ଜାଣିବାକୁ ଇଚ୍ଛା ହେଲା ନା କଣ ଜାଣିବାକୁ ଇଚ୍ଛା ହେଲା।
ହଁ ମୁଁ କହିଲି ଗ୍ରାମକୁ ଯାଇଛନ୍ତି ବନ୍ଧୁଙ୍କୁ ପଚାରି ଦିଏ। ଅବଶ୍ୟ କହି ହବନି ଆପଣଙ୍କ ଗ୍ରାମ ଟା ଯୋଉଠି ଆମ ଗ୍ରାମ ମଧ୍ୟ ସେଇ ପାଖାପାଖି ପଡେ ନା।
ହଁ ହଁ କିନ୍ତୁ ଟିକେ ଦୂର ହେଇପାରେ କିନ୍ତୁ ଯାଇହବ ଆରାମ ସେ। ଏତେ ବି ଦୂର ନୁହେଁ କିନ୍ତୁ ଆପଣ ତ ଛାଡ଼ନ୍ତୁ ଆପଣ କାଲି ଯେତେବେଳେ ମୁଁ କହିଲେ ଆପଣ ଗ୍ରାମ କୁ ଆସି କାମ କରନ୍ତୁ ଆପଣ କହିଲେ ମନା କଲେ ଏବଂ ଆପଣ ଅନ୍ୟ ଏକ ବନ୍ଧୁଙ୍କ ସହ ସହିତ କାମ କଲେ ମୁଁ ଆଉ କଣ ବା କହିବି ଆପଣଙ୍କୁ।
କାଲି କୌଣସି ବନ୍ଧୁଙ୍କ ସହ କାମ ମୋର ତ କାଇଁ ମନେ ପଡୁନାହିଁ।
ଆପଣ ତ ଦୁଇ ତିନି ଦିନ ହେବ ବ୍ୟସ୍ତ ରହୁଛନ୍ତି ଆମକୁ କଥା କଲ ଫଲ କିଛି କରୁନାହାନ୍ତି। ତ ଆମେ ଆପଣଙ୍କୁ କଣ କହିବୁ।
ହଁ ହଁ ସେ ଟିକେ କାଲି ଟିକେ ମାନେ କଣ କହିଲେ କାଲି ତ ନୁହେଁ କିନ୍ତୁ ଏଇ କର୍ମରେ। ଟିକେ ବ୍ୟସ୍ତ ନୁହଁ ସେ ଅଲଗା କର୍ମରେ ଟିକେ ମୁଁ ବ୍ୟସ୍ତ ହୋଇଯାଇଥିଲି ତ। ସେଥିପାଇଁ ମୁଁ ଟିକେ କଲ କରିପାରୁନଥିଲି ମାନେ କିଛିଟା ମାନେ ପିଲା ଥିଲେ ଯୋଉମାନଙ୍କ ସହ ଟିକେ ମାନେ କିଛି ମାନେ ଅବୁଝାମଣା ହେଇଥିଲା। ହେଲା ତ ତାଙ୍କ ସହ ଟିକେ ବୁଝାମଣା କରାହଉଥିଲା ଆଉ।
ହଉ ଛାଡ଼ନ୍ତୁ ଛାଡ଼ନ୍ତୁ ମୁଁ ଆପଣଙ୍କୁ କଣ କହିବି ଆପଣ ଟିକେ ଧ୍ୟ୍ୟନ ରଖନ୍ତୁ। ଆଉ ତ ଅଳ୍ପ ସମୟ ରହିଛି ଆମ ପାଖରେ। ଆଉ ଆମକୁ ତ ବହୁତ ଜିନିଷ ଦରକାର ବହୁତ ଜିନିଷ କରିବାର ଅଛି ତ ଆପଣ ଟିକେ ଗ୍ରାମକୁ ଆସନ୍ତୁ। ହଉ ତା ଫଳରେ ଏ ସବୁ କାମ ହେଇପାରିବ।
ନିଶ୍ଚୟ ନିଶ୍ଚୟ ଆପଣ ସେଥିପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଆପଣଙ୍କର ଆଜି କି କାଲି ଭିତରେ। ଯାହା ଯେମିତି କରିକି ମଧ୍ୟ ହଉ ଯେମିତି କଳେ ବଳେ କୌଶଳ କରିକି ହଉ ପଛେକେ କିନ୍ତୁ କାମଟିକୁ ମୁଁ ଅତି ଶୀଘ୍ର ପୁରା ନିଷ୍ଠାର ସହିତ ସାରିଦେବି। ସେଥିପ୍ରତି ଆପଣ ଜମାରୁ ମତେ ଚିନ୍ତିତ ହୁଅନ୍ତୁ ନାହିଁ।
ଆପଣ ଖାଲି ବଡ ବଡ କଥା ଗପୁଛନ୍ତି ଆଗରୁ ମଧ୍ୟ କହୁଥିଲେ କିନ୍ତୁ କରୁନାହାନ୍ତି କିଛି ତ ମତେ ମତେ ଭାରି ଦୁଃଖିତ ଅନୁଭବ ହେଉଛି।
ହଁ ତାହା ପ୍ରତି ମୁଁ ମଧ୍ୟ ଦୁଃଖିତ କାରଣ ମୁଁ ଟେ ଆମ କଥା ରଖିପାରୁନଥିଲି। କିନ୍ତୁ ଏସବୁ ଆଉ ହବ ନାହିଁ ଆଉ ସବୁ ମାନେ ବାରମ୍ବାର ହବ ନାହିଁ। ଦେଖିବ ଆପଣଙ୍କୁ ନିଶ୍ଚୟ ଏଇ ଦି ତିନି ଦିନ ଭିତରେ ସାରିଦେବି କାରଣ ମୁଁ ମୋର ସେ ଯୋଉ ଦିଦିଙ୍କୁ ମୁଁ ମଧ୍ୟ ତାଙ୍କୁ କଥା ଦେଇଛି କି ମୁଁ ଦି ଦିନି ଭିତରେ ଯାହା ହଉ ମୁଁ କାମଟିକୁ ସାରିଦେବି ମୋର।
ଆପଣ ଦେଖନ୍ତୁ କଣ ହଉଛି ମୁଁ ତ ଗ୍ରାମରେ ଥାଇକି ମତେ ଆପଣଙ୍କ ପାଇଁ ସମୟ ବାହାର କରୁଛି ଅପ ଆପଣ ତ ଅଛନ୍ତି ସାଡେ ଖାଲି ବସିଛନ୍ତି ତ କିଛି କରୁନାହାନ୍ତି ମୋ ପାଇଁ ମୁଁ ଆଉ କଣ କହିବି।
ଆରେ ନା ନା ସେମିତି ନାହିଁ ମୁଁ ନିଶ୍ଚୟ ଏଥରେ ଏଥିପ୍ରତି ଏଥରକ ଧ୍ୟ୍ୟନ ଦେବି। କାରଣ ଯେହେତୁ ଟିକେ ଅର୍ଥର ଅଭାବ ମୋର ବି ହେଲାଣି ତେଣୁ ମତେ ଧ୍ୟ୍ୟନ ଦବାକୁ ତ ନିଶ୍ଚିନ୍ତ ପଡିବ ନା।
ହଁ ହଁ ଆପଣ ଦିଅନ୍ତୁ କେମିତି ଦେବେ ଯେମିତି ଦବା କଥା ଦିଅନ୍ତୁ ଆଉ। କଣ ଏବେ ସବୁ ଘର ଲୋକ କେମିତି ଅସଛନ୍ତି।
ହଁ ଘର ଲୋକ ତ ବହୁତ ଭଲ ଅଛନ୍ତି। ଆଉ ଆଉ କଣ ବା କହିବି ଆଉ ଆପଣ ତ ଗାଁକୁ ଯାଇଛନ୍ତି ଏକା ଏକା ପଳେଇଲେ ଅମକୁ ଟିକେ ଡାକିବିଲେନି।
ହଁ ଠିକ ଅଛି କିଛି କଥା ନାହିଁ ମୁଁ ପୁନର୍ବାର ଯେତେବେଳେ ଆସିବି ଆପ ଆପଣ ଡାକିବି ଆପଣ ମୋତେ ଆଜି ଖରା ବେଳେ କରିପାରିବେ ଆଉ ରାତି ସମୟରେ ମଧ୍ୟ କରିପାରିବେ ମୁଁ ଆରାମସେ ଆପ ଆପଣଙ୍କ ସହିତ କାମ କରିପାରିବ ଠିକ୍ ଅଛି ମୁଁ ବର୍ତ୍ତମାନ ଯାଉଛି ଟିକେ ବଜାରକୁୁ ଯିବାର ଅଛି ତ ଆପଣ ଯାଆନ୍ତୁ।
ଓହୋ ଆପଣ ବଜାରକୁ ଯିବେ। ଆଚ୍ଛା ହଉ ତେବେ ମୁଁ ଟେ ମୁଁ ତେବେ କଲଟିକୁ ରଖୁଛି ଆଉ କଣ।
ଠିକ ଅଛି ଆଜ୍ଞା ଠିକ ଅଛି ଆପଣ ଯାଆନ୍ତୁ ରଖନ୍ତୁ।